ହଁ କୁହନ୍ତୁ।
ଶ୍ରୀ ଜଗନ୍ନାଥ୍।
ହଁ ଜୟ ଜଗନ୍ନାଥ୍।
ଆଉ କଁ କରୁଚନ୍ତି?
କିଛି ନହିଁ ଏବେ ବସିଥିଲି ଆମର ଆସିଛନ୍ତି ତ ମୁଁ ହୁଁ କଣ ହେବେ ସିଏ ଆମର। ହଁ ମା ମୋର ଗୋଟେ ବେବିକୁ ଜଣ ମୋ ବେ ଜଣେ ମୋ ଦି ମୋ ଭଉଣୀର ବେବି ଆସିଛନ୍ତି ତ ତାକୁ ଧରିଥିଲି।
ଆଚ୍ଛା ଆଚ୍ଛା ଆଚ୍ଛା କଣ ପୁଅ ନା ଝିଅ?
ପୁଅ।
ଆଚ୍ଛା ଆଚ୍ଛା ଆଚ୍ଛା।
ମୁଁ ତାର ମାସୀ ଏବି।
ହଉ ମାଉସୀ ଯା ହଉ ଭଲ କେତେ ଦିନ୍ ହେଲାଣି? ପୁଅକୁ।
ଚାରି ମାସ୍।
ହଁ
ମାନେ ନିନ୍ୟୁ ବର୍ଣ୍ଣ ବେବି ନାଇଁ କି?
ହୁଁ ହୁଁ!
ଯାହଉ ତା ସହିତ ତ ସମୟ କଟି ଯାଉଥିବ ଆଉ।
ନା କାହାର ମୋ ଯଉ ନାଇଁ ସିଏ ଏବେ ରଜ ପାଇଁ ବୁଲିବାକୁ ଆସିଥିଲା ନା ଗଲା ମାମା ଦେଖିକି ଗଲା।
ହୁଁ!
ଆଛା ନାଇଁ ନାଇଁ ମୁଁ ମତେ ବି ବହୁତ୍ ଛୁଆ ବହୁତ୍ ପସନ୍ଦ କାରଣ ମୋ ଭଉଣୀରେ ଗୋଟେ ଛୋଟିଆ ମାନେ ଝିଅଟେ ଅଛି। ବୁଝିଲେ ଆମେ ଯାଇଥିଲୁ କେଦାରନାଥ୍ ଯାଇଥିଲୁ। ମୁଁ ଯାଇଥିଲି ମୁଁ ମୋ ଭଉଣୀ ମୋ ଭିଣେଇ। ଯାଇଥିଲୁ କେଦାରନାଥ୍ ଯାଇଥିଲୁ ଟୁ ଥାଉଜଣ୍ଡ ଟୋଣ୍ଟି ଫୋର କଥା କହୁଛି। ସରି ସରି ହଁ ଟୁ ଥଉଜଣ୍ଡ ଟୋଣ୍ଟି ଥ୍ରୀ ବୋଧେ ଅ ସେପ୍ଟେମ୍ବରରେ ତ ସେଇ ସମୟରେ ଯାଇଥିଲୁ। ତାଙ୍କର ସେଇ ସବରେ ମାନେ ତାର ଜଷ୍ଟ କିଛି ଦିନ୍ ପରେ ଆମେ ନ୍ୟୁଜ ପାଇଲୁ ଯେ- ତାର ଗୋଟେ ମାନେ ଛୁଆଟା ରହିଚି ବୋଲି ତ ଯାହା ହଉ ମୋର ନୁହଁ ସାନ୍ ସାନ ଭ ଉଣିର ସେ କେଦାରନାଥରୁ ଆଇଲା ପରେ ଆମେ ଶୁଣିବାକୁ ପଡିଲେ ଗୁଡୁ ନିଉଜ୍ ଗୋଟେ ଶୁଣିଲୁ। ଯେ ତାଙ୍କର ନା ନା ରହୁନଥିଲା ନାଇଁ ନ୍ୟୁ ନୂଆ ବାହା ହେଇଥିଲେ ନା ନୂଆ ବାହା ହେଇଥିଲେ। ସାତ ଆସିକି ହେଇଯାଇଥିଲା ସାତ ଆଠ ମାସ ହେଇଯାଇଥିଲା। ତ ସେମାନଙ୍କର ବାହାଘର ହଁ ବାହାଘରର। ସାତ ଆଠ ମାସ ହେଇଯାଇଥିଲା ତାପରେ ଯେ ତେବେଳେ କେଦାରନାଥରୁ ଫେରିଲୁ ତ ମୁଁ ତ ତାଙ୍କୁ ଦିଲ୍ଲୀରେ ଛାଡିଦେଲି ସେମାନେ ଦିଲ୍ଲୀରେ ରହୁଥିଲେ ନା। ଦିଲ୍ଲୀରେ ଛାଡି ଦେଇକି ମୁଁ ମୋର ପଳେଇ ଆଇଲି ଭୁବନେଶ୍ଵର ଯେତବଳେ ପଳେଇ ଆସିଲି ପଳେଇ ଆସିଲା ପରେ ସେଠି ମୁଁ କେଦାରନାଥରେ ଯେତବଳେ ଯାଇଥିଲି ବି ମତେ ଗୋଟେ ଏ ଫ୍ଲିପକାର୍ଟ ର ଅପରଚୁନିଟି ମିଳିଥିଲା। ବୁଝିପାଇଲେ ତ ସେଇଟା ଟୁ ଥାଉଜେଣ୍ଟ ଟ୍ବେଣ୍ଟି ଟୁ ବୁଝିପାଇଲେ ମୋର ଫୋର ଇୟର୍ସ ହେଇଗଲାଣି ଟ୍ୱଣ୍ଟି ଟୁ ସେପ୍ଟେମ୍ବର, ସେପ୍ଟେମ୍ବର କୋଡିଏ ବୋଧେ। ବୁଝିପାଇଲେ? ତ ସେଇ ସମୟରେ ଏଇଟା ଗୋଟେ ଗୁଡ୍ ନିନ୍ୟୁଜ ମିଳୁଥିଲା ତାପରେ ମୁଁ ତାକୁ ସେଇଠି କେଦାରନାଥ ରୁ ଇଏ କରିଥିଲି ବୋଲି, ମୁଁ ତାକୁ ସବୁବେଳେ ଗୌରୀମା ଗୌରୀମା ଡାକେ। ସେ ଆସିକି ହେଇଗଲାଣି ତାକୁ ଆସିକି ଏଇଠି ଥ୍ରି ଇୟର୍ସ କଂପ୍ଲିଟ୍ ହେଲା। ଏ ଯୋଉ ଜୁନ ବାରରେ ତାର ଜନ୍ମଦିନ ପାଳନ କରିଥିଲୁ।
ହୁଁ ହୁଁ ହୁଁ।
ଜୁନ ବାରରେ ସିଏ ବି ସେମିତି କିଉଟ୍ ସା ହେଇଚି, ଆଉ ମତେ ବି ଛୁଆ ମାନେ ବହୁତ୍ ପସନ୍ଦ ମାନେ ଯାହାର ବି ମୁଁ ଏମତି ଟ୍ରେନ ଫ୍ରେନରେ ଗଲି କି
ମୁଁ ବି ସେୟା ମତେ ବି ସେୟା, ମୁଁ ଯୋଉଠି ଟ୍ରାଭେଲ କରରେକି ଯୋଉଠି ବି ମୁଁ ଦେଖିବି ବେବି ମୁଁ ଧରିଆକୁ କହିବି। ମୁଁ ସବୁଠି ମୁଁ ସେ ତା ମୁଁ ଯିବି ମାନେ ଲାଗିବି ତା ସହିତ ଲାଗିବି।
ହୁଁ, ମୁଁ ବା ଏବେ ମଝିରେ ଟ୍ରେନରେ ଥରେ ଯାଉଥିଲି ସିଏ ତାଙ୍କ ସିଏ ମାନେ ଭଗବାନଙ୍କର କି ଲୀଳା କାରଣ ମଣିଷ ମାନେ ଛୁଆଙ୍କ ଦେହରେ ତ ଷଠି ମା ସବୁବେଳେ ରହିଥାନ୍ତି ନା ଯାହାକୁ ଉଁ, ସିଏ ହସାନ୍ତି କାରଣ ଫାଇଭ ଇୟର୍ସ ପର୍ଯ୍ୟନ୍ତ ପାଞ୍ଚ ବର୍ଷ ପର୍ଯ୍ୟନ୍ତ
ହୁଁ ହୁଁ ନାଇ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ନୁହଁ ଗୋଟେ ବର୍ଷ ପର୍ଯ୍ୟନ୍ତ ହିଁ ଥାଆନ୍ତି ଷଠି ମା। ଯେତବେଳେ ସେ ଛୁଆ ଥାଆନ୍ତି ଛୁଆ ଯେତବଳେ ଥିବେ ଯେତବଳେ ସେ ପାଟି ଖୋଲି ପାରୁନଥିବେ।
ଆଚ୍ଛା ଆଚ୍ଛା, ନା ନା ମୁଁ ଜାଣିଚି ଯେ ଯେତବଳେ ମାନେ ଦେଖନ୍ତୁ ଏବେ ଧର ଏଇନା ଗୋଟେ ଛୁଆ ଟା ଅଛି
ଯେତବଳେ ସେ ବୁଝିପାରିବ କିଛି ସେତବଳୁକୁ ସେ ରହିବେନି ଏବେ ଚାରି ମାସ ପାଞ୍ଚ ମାସ ହେଲା ହଁ ମାନେ ନା ସେତବଳୁକୁ ତାଙ୍କ ଦେହେରେ ନଥାନ୍ତି। କୁହନ୍ତି କି ଠାକୁର ଅଛନ୍ତି ଛୁଆ ମାନଙ୍କ ଭିତରେ। ବଟ ସେମାନେ ସେତଵଳୁକୁ ଷଠି ମା ଆସନ୍ତିନି। ତାଙ୍କୁ ବର୍ଷେ ପୁୁରିଲା ପରେ ତ ସେ ନାଇଁ ଅଶାନ୍ତିନି ସିଏ ତାଙ୍କର ତ
ତମ କଥା କୁ ଗୋଟେ ବର୍ଷ ପର୍ଯ୍ୟନ୍ତ ବିଶ୍ଵାସ କରନ୍ତୁ ମତେ ତାକୁ ଦେଖିଦେଲେ ମାନେ ମୁଁ ସବୁ କିଛି ଭୁଲିଯାଏ ଆଉ ସିଏ ମାମୁ ତ ଡାକେନି ମାମ୍ ଡାକେ ହେଲା ମାମ୍ ଡାକେ। କେ ତାପରେ ମୁଁ ତାକୁ ପ ଛୁ ତାର ତ ଏବେ ମାନେ ମାନେ ଖନେଇ ଖୁନେଇ କଥା କହୁଚି ନା।
ଆଠ ମାସ ଆଠ ବର୍ଷ ର ହେଲାଣି ଖନେଇ ଖନେଇ କହୁଚି?
ତିନି ବର୍ଷ ତିନି ବର୍ଷ। ଥ୍ରୀ ଇୟର୍ସ, ତିନି ବର୍ଷ। ମାନେ ଏଇଠି ତିନି ଚାଲିଲା। ବୁଝିପାଇଲେ ନା ନାଇଁ ତ ସେ ଖନେଇ ନେଇ କଥା କହୁଛି ତାକୁ ଯେତେବେଳେ ପଚାରା ଯିବ ଆଉ ଆ ତୋ ମା ତୋତେ କଣ ଡାକେ? ମା ତାକୁ ଡାକେ ଦ୍ରିଶା ବୁଝିପାଇଲେ ସେ ଦିଶା। ସା ଏମିତି କହିବ ଆଉ ବାପା। ବାପା କଣ ଡାକନ୍ତି ନାଇ ଗେଲୁ ମା ହେଲା ମାନେ ତାଙ୍କ ବାପା ଆଉ ମାମ କଣ ଡାକେ ନା ମାମ ଡାକେ ଗଉଲିମା ମାନେ ରିଟା ତାର ଆସୁନି ପ୍ରନାଉସ ଟା କିନ୍ତୁ ଗଉ ଗଉଲିମା ଏମିତି କହିବ ଆ ଆଉ ତୋ ଆଈ କଣ ଡାକେ ନା ମାମୁନୁ ମାନେ ତା ତା ମାନେ ତାର ଯୋଉ
ସେ ବୁଝୁନି ତାହେଲେ କେମିତି ବୁଝିଲା ବୁଝୁଚି ତାର ଏବେ କିନ୍ତୁ ଏବେ ସଠେଇିବ ନାହାଁନ୍ତି କିନ୍ତୁ ହସୁ ହ ହସୁଥିଲେ ବି ନାଇଁ ଯେତେବେଳେ ସେମାନେ କିଛି ଜାଣି ପାରନ୍ତିନି ସେମାନେ ମନକୁ ଅସାନ୍ତି ଶୋଇଥିବ ଆସେଇ ଇ ସେତେବେଳେ ସଠିବା ତା
କେ ଜାଣି ମୁଁ ତ ଜାଣିନି ପର୍ଟିକୁଲାର ତମେ ମୁଁ ଜାଣି ଥିବ ଅଧିକ କାରଣ ମୁଁ ମାନେ ମୋର ଯେତିକି ମୁଁ ଯେତିକି ଜାଣିଛି ଫାଇଭ ଇୟର୍ସ ପର୍ଯ୍ୟନ୍ତ ଥାନ୍ତି ଏଇଟା ବି ଗୋଟେ ଚାପ୍ଟର ରହିଲା ଟିକେ ମାଙ୍କୁ ତମର ଟିକେ ପଚାରିଦବ ମୁଁ ବି ଜାଣିନି ଏଇଟା ବି ଆମେ କ୍ଲାରିଟି ହବା ଦରକାର ସବୁ ଜିନିଷରେ ଯେ ଆକ୍ଚୁଆଲି ଜିନିଷ ଟା କଣ ବୁଝି ହଉଛି ନା ନାଇ ମୁଁ ତ ଜାଣିଛି ଫାଇଭ୍ ଇୟର୍ସ ତମେ ଜାଣିଛ ଉଁ ଫାଇଭ ନହେଲେ ଥ୍ରୀ ହେଇଥିବ ହେଲା ତ ସେଇ ଟାଇପ ର ମୁଁ ଗଲେ ଯେତେବେଳେ ଘରକୁ ଯିବି ମାନେ ସେ ତ ମାନେ ତାର ଏବେ ସିଫ୍ଟ କରି ଯାଇଛି ତାଙ୍କର ୱାର୍କ ଫ୍ରମ ହୋମ ଚାଲିଛି ମାନେ ମୋର ଯଉଁ ସାନ ଭିଣେଇଙ୍କର ସିଏ ଇନଫୋସିସ ରେ ଅଛନ୍ତି ତ ତାଙ୍କ ଙ୍କର ମାନେ କୋରୋନା ଠୁ ଏବେ ପର୍ଯ୍ୟନ୍ତ ଚାଲିଛି ତାଙ୍କର ୱାର୍କ ଫ୍ରମ ହୋମ ବୁଝିପାରିଲେ ନା ନାଇଁ ତ ସିଏ ସିଫ୍ଟ କରି ଯାଇଛନ୍ତି ଏବେ ଏପଟକୁ ତ ମତେ ମୁଁ ଯେତେବେଳେ ଏଇଠୁ ଯିବି ମାନେ ଘରକୁ ମୁଁ ଯାଇକି ତା ସହିତ ଆଗ ପ୍ରାୟ ସମୟ ତାକୁ ହିଁ ଦିଏ
ଆଚ୍ଛା ତମେ କଣ ଡେଲିଭରି କରୁଛ ନା ମାନେ ଏମିତି ଫ୍ଲିପକାର୍ଟ ରେ ବସିଛ କେବଳ
ଡେଲିଭରି ମୁଁ କରେନି ମୁଁ ଫ୍ଲିପକାର୍ଟରେ ମ୍ୟାନେଜର ଅଛି
ହଁ ସେଇଆ ତ ମୁଁ କହିଲି ଡେଲିଭରି କରିଥିଲେ ଯିଏ ସେମାନେ ତ ମୁଁ କେବେ କଥା ହେଇପାରୁନ ଥାନ୍ତି
ଟାଇମ ହେଇନଥାନ୍ତା ତାଙ୍କ ପାଖରେ ମୁଁ ଟୋଟାଲ ଏଇନା ଛଅଟା
କରୁଥିବ କେତେ
ହଁ ହଁ ଆରେ ଏଇଟା ହଁ ସେଇଟା ଠିକ ଅଛି ବଟ୍ ମତେ ଟିକେ ମାନେ କଣ କହିଲ
ମାନେ ଏତେ ଇନକମ କରିକି ବି ହଁ ହଁ ପେଟ ପୁରିବନି କାହିଁକି ନା ସବୁଦିନ ଇନକମ୍ ଆଉ ତାପରେ ଗୋଟେ ଦିନ ଇନକମ୍
ପେଟ ପୁରିବା କଥା ନୁହଁ ଆକ୍ଚୁଆଲି କଣ ନା ସବୁ ଜିନିଷରେ ଟିକେ ଟିକେ ପଇସା ଟା ମ୍ୟାଟର କରେନି ପଇସାଟା ମ୍ୟାଟର କରେନି କାରଣ ମୋର ମୁଁ ଏଇ ଏଥିରେ ପଶିବାର କାରଣ ହଉଛି ଯେ କିଛି ତ ସି ଖୀ ସବୁ ଜିନିଷରେ ଆମର ଶିକ୍ଷା ଅଛି ହଁ ଦେଖ ଏଇନା ମୁଁ ଫ୍ରି ହେଇଗଲି ମୁଁ ଅଫିସ୍ ରୁ ଏବେ ପଳେଇ ଆସିଲି ଘରେ ଅଛି ବୁଝିପାରୁଚ ରୁମ ରେ ଅଛି ରୁମ୍ ରେ ଅଛି ସବୁବେଳେ ତ ଠାକୁରଙ୍କ ନାମ ସବୁବେଳେ ଚାଲିଛି ତ ତା ସହିତ ଯଦି ମୁଁ କାହା ସହିତ କିଛିଟା ମୋର ଏବେ ତ ଆଉ କେହି ନାହାନ୍ତି ଜୀବନରେ ଲାଇଫ୍ ରେ ବାପା ମା ଛଡା ମୋର ଆଉ କେହି ନାହାନ୍ତି ବୁଝିପାରିଲେ ନା ନାଇଁ ନା କାହା ସହିତ ମୁଁ ସମୟ ଦେଇପାରୁଚି କଣ କରୁଛି ତ ଏଇଟା ମତେ ଯେତେବେଳେ ମିଳିଲା ମ ତ ମୁଁ ଚାହିଁଲିି ଯେ ଠିକ୍ ଅଛି
ମତେ ଟିକେ କଥା ହେଇକି ଟାଇମ୍ ସ୍ପେଣ୍ଡ ହେଇଯିବ ଆଉ
ଆଜ୍ଞା ଆଜ୍ଞା
ମୋର କିନ୍ତୁ ସେମ୍ ମାଇଣ୍ଡେ ମୋ ନା ଏବେ ଆମେ ପିଲା ଗୁଡା ନା ପାଠ ପାଠ ପଢୁଛୁ ଇଏ ସିଏ ନା କିଛି ତ ଗୋଟେ ପାର୍ଟ ଟାଇମ୍ ଜବ୍ କରିବୁ ସେଇଥିପାଇଁ ଆଉ ହଁ ସେଇପାଇଁ ଆମେ ସେୟା ଭାବିକି କଲୁ ଆଉ ମୁଁ ବି ମୋର ଫ୍ରେଣ୍ଡ ମାନେ ମୋ ଫ୍ରେଣ୍ଡ ସର୍କଲ ନାହାନ୍ତି ମୁଁ ଏଇଠି ଯେତେବେଳେ ଏଇଠୁ କଥା ହେଲୁ ଯେମିତି ଯଦି କଥା ହେଇ ଗୋଟେ ତମେ ଏମିତିରେ ତମେ ସଙ୍ଗେ ଫାଲତୁ ଟାଇମ୍ କଥା ମାନେ ବସ ଉଠ ଏମତି ସବୁ କର ମୋବାଇଲ କେଞ୍ଚୁଛ କଥା ହେଇଛଣି କଁ କରିପାରୁଛ ଯଦି ତମ କଥା ରୁ ଜଣେ ଜଣେ ଟ୍ରାନ୍ସଲେଟ୍ ହେଇକି ଜଣେ କିଛି ଜାଣିପାରୁଛି ଭାଷା ତ କଣ ପାଇଁ ନୁହଁ ଏଇଟା ତ ସେଇଥି ପାଇଁ ହଉଛି ନା ଜଣେ ଯଦି ଭାଷା ଜାଣିବାକୁ ଚାହୁଁଛି ତ ସେଇଥିରେ ସମସ୍ତେ କାମ କରୁଛନ୍ତି ଜଣେ ଭାଷା ଜାଣିବ ବୋଲି ଆ ଅ ଅଲଗା ଦେଶ ମାନଙ୍କରେ ସେମାନେ ଓଡିଆ ଜାଣିବେ ବୋଲି ତ ସମସ୍ତେ ନିଜ ନିଜ ଅନୁଭୂତି କହିଲେ ସେମାନେ ସବୁ ଜାଣିବେ କିଏ କଣ କହୁଛି ସମସ୍ତେ ଅଲଗା ଅଲା କଥା କହୁଛନ୍ତି ସେଇଥିପାଇଁ ଆଉ କଥାବାର୍ତ୍ତା
ତ ମୁଁ ଯେତିକି ଲୋକଙ୍କ ସହିତ କଥା ହେଲିଣି ମାନେ
ଆପଣଙ୍କ କଣ ଭରସା ଆସୁନି କି ମାନେ ଜଣେ କଲ୍ କାଳେ ମୁଁ ଯଦି ଜଣଙ୍କୁ ମାନେ ଜଣେ ଯଦି ମତେ ଫାଷ୍ଟ କଲ୍ କରିଦେଲେ ତାହେଲେ ଆଉ ଥରେ କାଳେ ସେମାନେ ଆଉ କରିବେନି ବୋଲି
ନାଇଁ ନାଇଁ ଆକ୍ଚୁଆଲି ବିସ୍ ମୋର କଣ କହିଲେ ଆପଣଙ୍କ ସହିତ ମୁଁ ଯଦି କଲ୍ କରୁଛି ନା ତାହେଲେ ମୁଁ ସେ କଲ୍ ଭ୍ୟାଲିଡ୍ ଯାଉଛି ମାନେ ମୋର ଯୋଉ ଟାର୍ଗେଟ୍ ରହୁଛି ଟ୍ୱେଣ୍ଟି ଫାଇବି ରହୁଚି ହେଲା ମୋର ଟାର୍ଗେଟ ଅଛି ତ ଆପଣ କଲ୍ କଲା କଣ ସେଇଟା ମୋର ଟୋଟାଲ୍ ଏବେ ଏ ଏଇଟାକୁ ଟ୍ୱେଣ୍ଟି ଫୋର ଥିଲା ଆପଙ୍କ ସହିତ ଏଇନା କଥା ହେଲି ତ ଟ୍ୱେଣ୍ଟି ଫାଇବ୍ କାହିଁକି କହିଲେ ଆପଙ୍କ ସହିତ ଯୋ ଦି ଥର କଥା ହେଲିନି ଦିଥର କଥା ହେଲାକୁଣୁ ସେଟା କାହିଁ କାଉଣ୍ଟରେ ଗଲାନି
ହଁ ସେଇଟା ତ କାଉଉଣ୍ଟରେ ଯିବନି କିନ୍ତୁ ତାର ଅଛି ତା ପଇସା ଟା ମିଳିବ କିନ୍ତୁ ମାନେ କହିବାକୁ ଗଲେ ମୁଁ ସେଇଟା ତ ଏଇଠି କହିପାରିବିନି
ସେଟା ପରେ କହିଦବ ମୁଁ କିନ୍ତୁ ଆପରେ ମୁଁ ନ୍ଯୁ କମର ମାନେ ନ୍ୟୁ କମର ମାନେ ମୋର ଜଏନ ଜଷ୍ଟ ଏଇ ସେଭେନ ଟୁ ଏଇଟ୍ ଡେଜ୍ ହେଲା ଅଛି କିନ୍ତୁ ମୁଁ ଯେତିକି ନା ମୁଁ ଯେତିକି ଲୋକଙ୍କ ସହିତ କଥା ହେଲିଣି ସମସ୍ତଙ୍କ ସହିତ ତ ମୋର ଭଲ ଆଟାଚମେଣ୍ଟ ମାନେ
ସମସ୍ତଙ୍କ ସହିତ ଏଇଥିରେ ସମସ୍ତଙ୍କ ସହିତ ଭଲ ଆଟାଚମେଣ୍ଟ ହବ
ଆଟାଚମେଣ୍ଟ ମାନେ ମୋର, ମୁଁ ବିଶ୍ୱାସ କରିବିନି, ରାତ୍ରି କାଳ ମିଛ କହିବିନି। ମତେ ଯେତିକି ବି ମିଳୁଛନ୍ତି, ପ୍ରାୟ ଖରାପ ଭାବିବନି, ସବୁ ମାନେ ଏଇ ଯୋଉ ଡିଭୋଟି ଲାଇନ ର ଲୋକମାନେ, ଆଧ୍ୟାତ୍ମିକ ଚିନ୍ତାଧାରାର ଲୋକ ଲୋକ ମତେ ସବୁବେଳେ ମିଳୁଛନ୍ତି।
କାହିଁକି ଯା କାହିଁକି ନା, ବିଷୟରେ ତମେ ଓଡିଆ ଲୋକ ସହିତ କଥା ହଉଛ। ମାନେ, ଜଗନ୍ନାଥ ବିଷୟ ଯାହାକୁ ପଚାରିବେ, ସେ କହିବେ।
ନାଇଁ ନାଇଁ, ଆଧ୍ୟାତ୍ମିକ ମାନେ କଣ କହିଲେ? ଆଧ୍ୟାତ୍ମିକ ମାନେ କଣ କହିଲେ? ଯୋଉମାନେ ଦେଖନ୍ତୁ, ଆପଣ ଏଇନା କହିଲେ, ମୁଁ ଜୟଗୁରୁ ଜୟଗୁରୁ ବାଲା। ମୋ ସହିତ ଅଛନ୍ତି ଚାରି ଜଣ। ଏବେ ବି। ଜୟ, ଆପଣ ଯେମିତି କହିଲେ, ମୁଁ ଏଇନା ଜୟଗୁରୁ ବାଲା ତ। ସେଇ ଟାଇପ୍ ର ମୋ ସହିତ ଚାରି ଜଣ ଅଛନ୍ତି, ଆଉ ଜଣେ ମା ବି ଅଛନ୍ତି ସେ ମା ଜଣେ ହଉଛନ୍ତି ଖୁସି ମା ବୋଲି ବୁଝିପାରିଲେ ସିଏ ତ ମାନେ, କହିବେ ବାପା ତାଙ୍କର ଆକ୍ଚୁଲି ମାନେ
ସମସ୍ତେ ମତେ ବି ଭଲ। ଏଥିରେ କାହିଁ ଭଲ ହିଁ ମିଳିଗଲେ। ଖରାପ, ସମସ୍ତେ ଭଲ ରେ କଥା ହଉଛନ୍ତି। ହୁଁ, କିନ୍ତୁ ମୋ ସହିତ କୋଉ ପୁଅ ପିଲା କଥା ହେଇନଥିଲେ, ଏଇ ଆପ୍ ରେ ଆପଣ ପ୍ରଥମେ।
ମୁଁ ସମସ୍ତଙ୍କ ସହିତ ମୋର କଲ୍, ଯଦି ଏମାନେ ଅଡିଟ୍ ବି କରୁଥିବେ ତ ସେମାନେ କହିବେ କଣ, ଏଇ ସବୁବେଳେ ଠାକୁର, ଠାକୁର, ଠାକୁର, ଠାକୁର! କାରଣ ଭାଇ ମତେ ସେଇଟା ହିଁ ଭଲ ଲାଗେ।
ନାଇଁ, ତାଙ୍କ ବିଷୟରେ କଥା ହେଲେ ଟାଇମ୍ ପଳାଏ, କଥା ନୁହଁ। ତାଙ୍କ ବିଷୟ କଥା ହେଲେ ଅନୁଭୂତି ଶେଷ ହିଁ ହବନି। ସେଇପାଇଁ ସେଇ କଥାରେ, ସେଇ କଥାରେ ହଁ ଚାଲିବ ଖାଲି।
ସେଇ ଯୋଉ ମା ଜଣେ ଅଛନ୍ତି, ସିଏ ତାଙ୍କର ଗୋଟେ ଝିଅ, ଗୋଟେ ପୁଅ। ତାଙ୍କ ମାନେ ବାବା ଯିଏ ଅଛନ୍ତି, ସିଏ ଦେହାନ୍ତ କରି ଯାଇ।
ହୁଁ ହୁଁ ହୁଁ ହୁଁ, ଓଡିଆ କହିବାର ଅଛି ବୋଲି କଣ ସେ ସାହିତ୍ୟିକ ଭାଷା।
ନା ନା, ମୋର ସେମିତି ଦେଖ, ନିଜ ମାତୃଭାଷା ହେଇଯାଇଛି ଆଉ କଣ କରିବା? କାରଣ ଇଂଲିସ ତ ମୋର ମାନେ, ମାନେ ଅଛି କିନ୍ତୁ ମୁଁ ଚେଷ୍ଟା ଟା ନିଜକୁ କରେ ଯେ ଯେମିତି କି ଓଡିଆ ବେଶୀ କହିବା ପାଇଁ। ଯାହାହଉ ମୋଠୁ ତ ଆପଣ, ତ କି ସମସ୍ତଙ୍କଠୁ କିଛି ନା କିଛି ସମସ୍ତେ ଶିକ୍ଷା ଶିଖିବାକୁ ଚେଷ୍ଟା କରିବେ। ବୁଝି ହଉଛି ନା ନାଇଁ, ସେଇ ଜିନିଷ ହଉଛି କଥା। ଇଲୋ ବୋପା ଏ
ହଁ, ହେଇଗଲାଣି। ତମେ ଏବେ କାଟିଦିଅ। ତମେ ସେପଟୁ କାଟିଦିଅ, ମୁଁ କରୁଛି।